ତ
କଣ କରୁଛି? ହାଲୋ ହାଲୋ, କଣ କରୁଚ? ହୁଁ
ହଁ, ତମେ କଣ କରୁଚ?
ମୁଁ ବି ବସିଛି, କଣ ଖାଇଛ?
ନାଇଁ ମୁଁ ବସିଛି କହିଲି ପା, ତମେ କଣ କରୁଛ?
କଣ ଖାଇଛ?
ତମେ?
ରୋଷେଇ ଷ୍ଟାଟ୍ ହେଇନି କି?
ରୋଷେଇ।
କଣ?
ଆମର ସରିଲାଣି କେତେବେଳେ ତମର?
ଆମର ଷ୍ଟାର୍ଟ ବି ହେଇନି, ଆରମ୍ଭ ହୋଇନି କେତେବେଳେ କରିବୁ ଯେ। ରୁଟିକୁ କଣ ଟିକେ ତରକାରୀ ବଜା ଭୁଜି କରିଦେବୁ, ନହେଲେ କଣ ହେଲେ ଗୋଟେ ଟିକେ ଖାଇଦେବୁ ଆଉ।
ହୁଁ ଆଠଟା ହେଲାଣି କେମିତି
ଘରକୁ ଟିକେ ଆମର ଆସିଛନ୍ତି ତ ସେଥିପାଇଁ ହଁ ପରା ଆଜି ଟିକେ ବେଶି ଡେରି ହେଇଗଲାଣି। କରୁ ଏବେ ଆରମ୍ଭ ଆଉ। ଟିକେ ଏପଟେ ଟିକେ ବ୍ୟସ୍ତ ରହିଗଲୁ ତ ସେଥିପାଇଁ କରିନୁ। ତାପରେ ଆମେ ଟିକେ ଡେରିରେ ସେ ପିମ ତ ପାଇଁ କରିିନୁ କଣ କଣ ଆହୁରି
ହୁଁ।
କଣ?
ଆମର ଭାତ ବଜା କଣ? କଣ କହିଲ?
କଣ ହେଉଛି ଏଠି?
କଣ କହୁ ତମର ବସିଛି ବସିଛି। ବସିଛି।
କଣ କରୁଚ?
ଆମ
ବସ୍ଥ ଆଉ ଘର କାମ କିଛି ନାହିଁ? ଘର କାମ କିଛି ନାହିଁ? ତ ଯାଉନ କିଛି ଗୋଟେ କରିବ, କଣ ବସିକି ରହିଛ।
କଣ କରିବୁ ଯେ
ଯାଅ ଟିକେ କାହାକୁ ଟିକେ ସାହାଯ୍ୟ କରିବୁ ଘର କାମରେ, ଆଉ ଘରେ ବସିଲେ କଣ ହବ।
ହୁଁ।
କଣ?
ସରିଲାଣି।
କଣ କହିଲ?
ଆମେ ଖାଇକି ବାସନ ଫାସନ ସବୁ ଧୁଆ ହେଲାଣି।
ହ ବୋହୁତ୍ ଜଲ୍ଦି ତାହେଲେ ତମେ ଖାଇଥିଲ। ଆମର ତ ଡେରି ହୋଉଛି ଏଗାରଟା ବାର ବାରଟା ହେଇଯାଉଛି ଖାଇଲା ବେଳେ, ଡେରିରେ ରୋଷେଇ କରୁଛୁ ଡେରିରେ ଖାଉଛୁ ଆଉ।
ହୁଁ ହୁଁ।
ସକାଳୁ କେତେବେଳେ ଉଠୁଛ ତାହେଲେ?
ସକାଳ ମୋର ଉଠିଲାବେଳେ ରାତିରେ ଶୋଇଲା ବେଳେ ଖାଇଲା ବେଳେ ତ ଲେଟ୍ ହେଇଯାଉଛି ନଅଟା ହେଇଯାଉଛି ଦଶଟା ହେଇଯାଉଛି ଖାଇଲା ବେଳେ ଶୋଇଲା ବେଳେ ଏଗାରଟା ବାରଟା ହେଇଯାଉଛି। ସକାଳେ ନଅଟା ହେଇଯାଉଛି ଉଠିଲା ବେଳକୁ। ଗହଳି ବୋଲି ଭାବୁଛ କି? ନାଇଁ। ରାତିରେ ଲେଟ୍ ରେ ଶୋଉଛି ତ ସେଥିପାଇଁ ମୋର ଲେଟ୍ ହେଇଯାଉଛି।
ହୁଁ।
ଲେଟ୍ ରେ ଶୋଉଛି ଯେ
ଲେଟ୍ ହେଇଯାଉଛି। ଆଉ ନହେଲେ କଣ କୁହ? ଆଉ କଣ ଖବର ମୋର
ଆଉ କଣ ଭଜା କରିବ ନା ତରକାରୀ? କଣ ଭଜା କରୁଛ ନା ତରକାରୀ? ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ତୁ ଆଉ କଣ ଖବର?
ହୁଁ ହୁଁ କୋ କି ଭଜା କରବ କହୁଥିଲି?
ତରକାରୀ-ଇ-ଇ-ଇ। ଆଳୁ କରିବୁ କି ତରକାରୀ ଗୋଟେ ଆଉ। ହୁଁ ହୁଁ ଆଉ କଣ କୁହ?
ତମେ କିଛି
କାଲି କଣ?
କାଲି କଣ କର କିଛି କରମନି କାଲି କରୁନୁ କଣ ହେଲେ। ମାଂସ ଫାଂସ ଆଇଁଷ ଜିନିଷ କିଛି କରୁନ କି?
ହଁ କାଲି କଥା କାଲି ଦେଖବା।
ଉଁ ହୁଁ ଆଜି ଆଉ ଶୋଇବୁ କେତେବେଳେ ତମେ? ଖାଇଦେଲଣି ମାନେ ଏବେ ହିଁ ଶୋଇପଡ।
ହଁ ଆଉ ଟିକେ ପରେ ଶୋଇପଡବ।
ଆମର ତ ଶୋଇଲା ବେଳେ କେ ତେ ଡେରି ହେଇଯାଉଛି ଉଠିଲା ବେଳକୁ ଲେଟ୍ ହଉଛି ସେଥିପାଇଁ ଡେରି ହେଇଯାଉଛି କଣ କରବା। ସକାଳେ ଉଠିଲେ ବହୁତ କାମ ଅଛି ମୋର ସକାଳେ।
ଆଇ ଏବେ
କ୍ଲାସ କଲୁ ତାପରେ ଆମ ଏଣ୍ଟରନେଟ
ଏକ୍ଜମ ଦେଇ ସରିଲା
ହଁ
ଆମେ ଏତେବେଳକୁ ଏକ୍ଜମ୍ ତା
ତାପରେ ଆମର
ଖାଲି ଏବେ ମୁଁ ରହୁଛି ଖାଲି ଆମେ
ପିଲାମାନେ ବି
ଏବେ ଆମର ସିଭି
ପାଠ ସେମାନ
ହଁ
ଆମେ ହଁ ଆମେ ମୁଁ - ପିନ୍ଧନି।
ହେଉଚି କି ଦେଖିବେ ସିଏ ମାରିଦେବ ହଁ, ହଁ, ହଁ।
ଏଟାରେ ଇନଫର୍ମ
ହଁ ସିଏ ପଚାରେ
ବଢେଇଥିଲେ
ଆଁ,
ସେଇଟା କଲ।
ହଁ।
ହେଟା ବି ସେମ୍ ସେକାଟା।
ହଁ
ରୋଷଇ କଣ? ସକାଳେ ଜର ଅଛି, ସେଥିପାଇ
ହୁଁ
ଭ ଖଣ୍ଡ ର ଚ ର ସେ ଛାଡିଦେଲା ସେଥିରୁଡ
ଟ ମା ଆଣି ଆମେ ଦେଇନୁ
ଆଉ ନା ତଇ ତୋ ରାଗ ଖାଇବା ଲଖ ଖ ଆଜି ଖିବ ପୁର ଆ ଆଜି ଖ ଖଲିରୁୁ ଖାଇ ଏତିକି ତ ଏ ଖାଇନ ଏରେ ତୋଫାନ ହଉଛି କୋରେ ଭୁଜିିରେ ଖାଇଲା ଆଉ ଭୁଜିରେ ମୁଁ ଟିକେ ଲୁଚେଇ ଖାଇବି ହଉ ତ ଯାଆନ୍ତୁ
ଓ ହୋ ଖାଇ ନାହାନ୍ତି, ଖାଇ ନିଅ
ହଉ
ହ
ଆଉ। ୱାଟ ଇଜ ୟର୍ସ? ତୁମକୁ କଉ ଭଳି